ହ୍ୟାଲୋ। ହଁ ଏମିତି ଆଉ ତମେ କଣ କରୁଛ?
ମୁଁ ଏଇଠି ବସିଛି ଯାଇଥିଲି ତ ହଁ ଯାଇଥିଲି ରୁ ଟି କରିବାକୁ।
ହୁଁ।
ଆମ ତ ଏଇଟା ନିତିଦିନିଆ କାମ କରୁଛୁ ନା ଗୋଟେ ବିଜନେସ୍ ଚଲିେଇଛୁ ଛୋଟ ମୋଟ ବିଜିନେସ ଆମେ ଦି ଜଣ ସାଙ୍ଗ ହେଇକି ଗୋଟେ ରୁଟି କରୁ ଯାଇଥିଲି ସେଠି ଅଧା ରୁଟି ସାରିକି ଆସି ଟିକେ ଘର ବୁଲିବାକୁ ଘର ଉଁ କଣ କେମିତି ସବୁ ଅଛି ଦେଖିବାକୁ ଆଇଲି ତାପରେ ପୁଣି ଅଧଘଣ୍ଟା ଛାଡିକି ଯିବୁ।
ହୁଁ ଆଉ ଯୋଉ ଚା ପା ପିଇ ସାରିଲଣି ସବୁ
ହଁ ହଁ ଚା ପିଇସାଇଲୁଣୁ ଶାଶୁକୁ ଚା ଦେଲି, ଆଉ ଯାଇଛନ୍ତି ସ୍ଵାମୀ ଯାଇଛନ୍ତି କାମକୁ ଆସିନାହାନ୍ତି ଆଉ
ଆ ଭଜାଉ ସିଲେଇ ଫିଲେଇ କରିଥବ ଘରେ ତ କରିଥବ ନା ହୁଁ କଣ ଛୁଆଙ୍କୁ ଶିଖଉଛ ନା ନିଜେ ତିଆରି କରି ବିକୁଚ଼
ନା ଅର୍ଡର ଦଉଛନ୍ତି ତିଆରି କରୁଛୁ କରୁଛି ଆଉ
ଓୋ କିଛି ଲାଭ ହଉଛି ସେଥେରେ
ହଁ ଲାଭ ହଉଛି ଯେତିକି ବି ହଉ କିଛିଟା ବି ହଉ ଲାଭ ଦି ପଇସା ବାହାରୁଚି ନିଜର ଖର୍ଚ୍ଚ କରିପାରୁଚି ନିଜ ପୁଅର ଖାତା ପ୍ୟାନ ବି କିଣି ପାରୁଚି। ନିଜର ଖର୍ଚ୍ଚ ବି କିଛି ଉଠି ଯାଉଚି।
ହଁ ବିଜନେସ୍ ଘରେ ବସିବା ଅପେକ୍ଷା ହାଉସ ୱାଇଫ୍ ଏବେ ବା ପାଖିଆ କିଛିଟା ଇନକମ କରିବୁ ଘରେ ବସିକି ଗୋଟେ ବିଜନେସ କରୁଛୁ ଆଉ
ଆଜ୍ଞା ହଁ
ଯୋଉଁ ତମ ଗାଁ ରେ କଣ କଣ ହୁଏ ସବୁ
ଆମ ଗାଁ ରେ ଫସଲ ହୁଏ
ହୁଁ।
ହୁଁ ଫସଲ ହୁଏ। ହଁ ହଁ ପନି। ପରିବା ସବୁ ଫସଲ ହୁଏ ଆଉ ଧାନ ଚାଷ ହୁଏ। ଏମିତି ସବୁ ହୁଏ ତାପରେ।
ଭଲ ରୋଷେଇ କରିଆସେ। କଣ କଣ ଆଇଟମ ତମକୁ ଭଲ ରୋଷେଇ କରିଆସେ?
ମତେ ରୋଷେଇ ବିଷୟରେ ତ ସବୁ କିଛି ଆସେ। କାରଣ ମୁଁ ଯେହେତୁ ଗୃହିଣୀ ରୋଷେଇ ଟା କରେ। ସବୁବେଳେ ଘରେ କରେ ମ ସାଧା ହଉ ଆଇ। ସେ ହଉ ସବୁ ଜିନିଷ ଟା ମୁଁ କରେ। ଆଉ ଭଲ। ଭଲ କଣ। ସବୁ ତ ଜିନିଷ ଏମିତି ଚିକେନ ତକାରଟା କରେ। ଏମିତି ସାଧା ହେଲେ ମିକ୍ସ ତକାରୀ ଟା କରେ।
ମିକ୍ସ ତରକାରି ଟା କେମିତି ତିଆରି କର? କଣ କଣ ପକେଇ କେମିତି କରିକି? କଣ ମସଲା ପକେଇକି କେମିତି କଣ କର ତ ସେଇଟା କୁଅ?
ମେକ୍ସ ଟା ମାନେ ମୁଁ ଗୁଣ୍ଟ ଡାଲି ଆଳୁ। ଉଁ।
ଗୁଣ୍ଟ ଆଲି ଆଳୁ ବିଲାତି କଖାରୁ ଏମିତି ପକେଇକି ସବୁ ତେଲରେ ତାକୁ ଭାଜି ଦିଏ ଭଲ ଭାବରେ।
ହୁଁ।
ଚୁଲି ରେ ହଉ କି ଗ୍ୟାସ ରେ ହଉ କଡେଇରେ ଥୋଇକି ତେଲ ଟିକେ ପକେଇକି। ତାକୁ ଭଲ ଭାବରେ ଭାଜି ଦିଏ। ଭାଜିକି ତାକୁ ଅଲଗା ରଖିଦିଏ ତାପରେ। ଚୁନ୍ ଚୁନ୍ କରିକି କଟା ହେଇଥିବ ପିଆଜ। ତାକୁ ଟିକେ ଭାଜେ ତାପରେ ଲ। ଯୋଉ ଲଙ୍କାଗୁଣ୍ଡା ଟିକେ ପକେଇ ଦିଏ କଣ ଟିକେ ନାଲ୍ ରଙ୍ଗ ଟା ଆସିବ ବୋଲି। ତାପରେ ଯୋଉ ପିଆଜ ରସୁଣ ଅଦା ପେଷ୍ଟ ହେଇଥିବ। ତାକୁ ଟିକେ ପକେଇ କସେ। ତାପରେ ଚୁରା ମସଲା ଲଙ୍କାଗୁଣ୍ଡ, ହଳଦୀ ଗୁଣ୍ଡ, ଜିରା ଗୁଣ୍ଡ। ଧନିଆ ଗୁଣ୍ଡ। ସବୁଥିରୁ ହାଫ ଚାମଚ ନେଖା ପକେଇବି। ତାକୁ ଟିକେ ଭଲ ଭାବରେ କଷିବି ଟିକେ ଟିକେ। ପାଣି ଦିଆ ହଉଥିବ କଷା ହଉଥିବ। ତାପରେ କଷା ହେଇ ଆଇଲା ପରେ କୁ। ଉଁ ସେଇ ଯୋଉ ପ ପରିବାତିକ ଭଜା ହେଇଥିବ ତେଲରେ ସ ତାକୁ ପକେଇଦିଏ। ତାକୁ ପକେଇଲା ପରେ ଟିକେ ଭଲ ଭାବରେ। କଷି କଷା ହବ। କଷା ହେଲା ପରେ ପାଣି ଦିଆ ହେଇଯିବ ଘୋଡା ହେଇଯିବ ଆଉ ଅଧଘଣ୍ଟା ପରେ ତକାରୀ ହେଇଯିବ ଆଉ। ଆଉ। କଲରଟା ବି ଭଲ ଆସେ ଭଲ ଭାବରେ କଶିଲେ କଲର ଟା ତରକାରୀରେ ଭଲ ଆସେ।
ହୁଁ।
ତା ଲାଷ୍ଟ କୁ ଟିକେ ଧନିଆ ପତ୍ର ପକେଇ ଦବ। ଟିକେ ଗରମ ମସଲା ପକେଇଦେଲେ ତରକାରୀ ଟା ବଢିଆ ଆସେ। ଏମିତି ସେ ମିଶ୍ ତକାରି ଟା ହୁଏ ଆଉ।
ଆମ ଗାଁ ପାଖରେ ବି ଗୋଟେ ମନ୍ଦିର ଏବେ ନୂଆ ମନ୍ଦିର ହେଇଛି। ମଙ୍ଗଳା ମନ୍ଦିର, ତାପରେ ସେଠି ଶନି ମନ୍ଦିର ଅଛନ୍ତି। ହନୁମାନ ଅଛନ୍ତି ଠାକୁର ବହୁତ ଭାବେ ପୂଜା ହୁଏ ଏବେ ବି। ସନ୍ଧ୍ୟା ଦିଆ ହଉଥିଲା। ଆମେ ଆସିଲୁ ସେଠୁ ଜଷ୍ଟ। ଆଉ କେତେବେଳେ ଆସନ୍ତୁ ଏ ମନ୍ଦିର ବୁଲିକି ଯିବେ। ବୋହୁତ୍ ଭଲ ମନ୍ଦିର ପୂଜା ଆଳତି ଭୋଗ ରାଗ ଭଲ ମନ୍ଦ ଲୋକ ବି ବହୁତ ଦୂରରୁ ଲୋକ ବି ଆସୁଛନ୍ତି ଏଇ ମନ୍ଦିରକୁ। ବୁଲିବାକୁ। ତା ପାଖରେ ଗୋଟେ ନଈ ବି ଅଛି କାଠ ଯୋଡି ନଈ ବୋଲି ସେଠି ବ୍ରିଜ୍ ଅଛି। ଲୋକ କାଠ ଯୋଡି ନଈରେ ଆଗେ କୁଆଡେ ଯେତେବେଳେ ବ୍ରିଜ ହେଇନଥିଲା ସେତେବେଳେ ସେ କାଠରେ ଯୋଡିକିନି କାଠ ଯୋଡିକିନି ଯାଉଥିଲେ ସେଇଥିପାଇଁ ସେ ତା ନାଁ କାଠ ଯୋଡି।
ଆଜ୍ଞା।
ବ୍ରିଜ୍ ବି ଅଛି ସେଇଠି ବ୍ରିଜ୍ ଅଛି ସବୁଠୁ ଯାଆନ୍ତି ଆଗକାଳେ ଲୋକମାନେ ସେଇ ବାଟ ଦେଇକି କାଠ ଯୋଡିକି ଯାଆନ୍ତି ବୋଲି ତା କା କାଠ ଯୋଡି ଅଛି ଫିର ବି ତାପରେ ଏବେ ବି ନଈ ବି ବଢ଼ିଛି ବହୁତ ନଈ ବଢ଼ିଛି ବର୍ଷା ସିଜନ୍ ବର୍ଷା ଆଜି ଦିନରେ ନଈ ଛି ସବୁ ଧରୁଛନ୍ତି ଆସିକିନି ଆଉ ସେଇ ଧରୁଛନ୍ତି ଆଉ ସବୁ ଇଏ କରୁଛନ୍ତି। ଆମେ ବି ଗୋଟେ ବିଜନେସ୍ ସେମିତି କରିଛୁ ଧୂପକାଠି ହେରିକା ତ କୋଉଠି କାଠି ଆସିବ କୋଉଠି ତାର ପାଉଡର ଆସିବ ସେଣ୍ଟେ ଲୋକ ସବୁ କରୁଛନ୍ତି ବି ଧୂପ କାଠି ଆରିକା ଆମେ ବି ତାକୁ ବାହାରେ ନେଇ ସ ଟ୍ରାଏ ବି କରୁଛୁ ସପ୍ଲାଏ କରିକିନି ସବୁ ସେଲିଙ୍ଗ ବି ହଉଛି ଆମର। ଭଲ ପଫିଟ ମାନେ ଇଏ ହଉଛି। ଲୋକ ବି ଭଲ ଲାଭ ବି ହଉଛି। ଏଠି ଆମର ଲୋକ ଲାଗିଛନ୍ତି। ଯେହେତୁ ଆମେ ଘରେ ବସିବା ହାଉସ ୱାଇଫ୍ ଆମେ ଘରେ କାହିଁ ବସିବା? ଆମେ ନିଜେ କିଛି କାମ କରିବାକୁ ଚାହୁଁଛୁ। ତା ଚାହୁଁଛୁ ଯି ଆମେ ଚାରି ପାଞ୍ଚ ଜଣ ସ୍ତ୍ରୀ ଲୋକ ମିଶିକି ଏଇ ବିଜନେସ୍ ଟା ଆମେ କରୁଛୁ। ଧୂପ କା ତାପରେ ପେପର ମେସିନ ଗୋଟେ ଆଣିବାରେ ଇଏ ଅଛି ପେପର ଆଇିଲ ମାନେ ବସିବା ଅପେକ୍ଷା ଆମେ ରୋଷେଇବାସ ସାରି ଦେଇକି ଆଉ ଆମକୁ ଫାଙ୍କା ଯେତିକି ଟାଇମ୍ ମିଳୁଛି ଆମେ ସେତିକି ଟାଇମ୍ ରେ ଏ ଜିନିଷ ସବୁ କରୁଛୁ।
ଆଜ୍ଞା ଆଜ୍ଞା। ଏଇଟା ହିଁ ଠିକ୍ କାରଣ ନିଜ ଖ ସେ ତ ନିଜେ ଉଠେଇ ପାରିବ ନା?
ପଠେଇବା।
କାହାକୁ ଆଉ ଆଶ୍ର କରିବାକୁ ପଡିବନି ଆଉ ଛୁଆ ପିଲାଙ୍କ ଦେହ ଭଲ ଅଛି?
ହଁ ହଁ ହଁ ଭଲ ଅଛି ହ
ହଉ ମୋ ପୁଅର ମେଟ୍ରିକ ହେଲା, ହଁ ହଁ।
ଟିଉସନ୍ କଉଠି ଛାଡୁଛନ୍ତି?
ହଁ ହଁ ଟିଉସନ ଯାଉଛି ଘରଠୁ ଅ ଗୋଟେ କିଲୋମିଟର ଦେଢ କିଲୋମିଟର ହବ ବୋଧେ ସେ ଜାଗାକୁ ଯାଉଛି ଟିଉସନ ଅ ସକାଳ ସାତଟା ଛଅଟାରୁ ସାଢେ ଆଠଟାରେ ଆସୁଛି ଘରକୁ ତାପରେ ଆସି ଗାଧେଇକି ଖିଆପିଆ ଟଟିଆ କରି ସ୍କୁଲ ଯାଉଛି। ସ୍କୁଲ ତ ଯାଉଛି ଆସୁଛି ଚାରିଟାରେ ଆଉ।
ହୁଁ ଆଜି କାଲି ସିଜନ କେମିତି ଚେଞ୍ଜ ହଉଛି ଛୁଆ ମାନଙ୍କୁ ବାହାର ଖାଦ୍ୟ ଦେବନି। ସିଜନ ଚେଞ୍ଜ ହଉଛି ଦେହ ଖରାପ ହ ମାନ ନାଇଁ। ବାହାର ଖାଦ୍ୟ ଘରେ କୌଣସି ଖାଦ୍ୟ ମାନେ ଯେଉଁ ଜିନିଷଟା କହୁଛନ୍ତି ତୁମେ ଘରେ ତିଆରି କରୁ। ଯେହେତୁ ହଉଛୁ ଏବେ ଆମେ- ସବୁ ଜିନିଷ ଘରେ କରିପାରିବା ସେଇ ଜିନିଷ ଟା ଆମେ କିଣିକି ଘରେ କରିବା ବାହାର ଜିନିଷ ସେଗୁଡା ତୋଟାଳି ଦେବେନି ନି କାରଣ ସିଜିନି ଚେଞ୍ଜ ହଉଛି। ଛୁଆଙ୍କୁ ମାନେ ସାଙ୍ଗେ ସାଙ୍ଗେ ଜର ଝାଡା ବାନ୍ତି ଏଗୁଡା କରିବ। ସେଇପାଇଁ ବାହାର ଜିନିଷ ଛୁଆଙ୍କୁ ଟୋଟାଲି ଆଲାଉ ନାହିଁ ଛୁଆଙ୍କର ଯେତେ। ହ ନବା। ଛୁଆ ସେତେ ଭଲ ବୁଦ୍ଧି ହବ ଖାଇବା ଦେହ ମୁଣ୍ଡ ବି ଭଲ ରହିବ। ଆମେ ବି ହଇରାଣ ହେବାନି ନା ଛୁଆଙ୍କୁ ହଇରାଣ କରିବାନି। ଛୁଆଙ୍କ ଦାୟିତ୍ଵ ଭଲସରେ ନେଉଥିବେ ଆଜିକାଲି ସେ ଜିନ ଯେମିତି ଆଉ। ପୁରୀ ପୁରୀ ଯାଉଛ ଆଉ।
ହଁ ପୁରୀ ଯାଇଥିଲୁ ବହୁତ ଦିନ ତଳେ ଯାଇଥିଲୁ। ଆଉ ପୁରୀ କଥା ଯେତେ ଥର କହିଲ ଗଟା ଭଲ ଲାଗିଲା ଯେ। ଯେତେ ଥର ପୁରୀିକି ତମେ ଯିବ ମାନେ ସେତେ ଥର ନୂଆ ନୂଆ ଲାଗିବ। ବିଶ୍ଵାସ କରିବନି।
ହୁଁ ସେ ବା ଜ ଜଗନ୍ନାଥ। ତ ଆମର ମାନେ ସବୁ କିଛି କହିଲ ବେଳକୁ ତା ପାଖକୁ ଯିଏ ଆଉ। ସମ କଣ ସମେସ୍ତେ ବି ଚାହାନ୍ତି ହେଲେ ସିଏ ହେକି କଣ ଜରରେ ପଡୁଛି। ତାପରେ ଛିିଅ ତଳେ! ଟିକେ ବାହାରିବି ତାଙ୍କୁ ଦେଖିବାକୁ ଲକ୍ଷ ଲକ୍ଷ ଲୋକ ନ ଯିବେ ସେ ଯିବା। ତମେ କିଛି ଯୋଜ କରୁଛ କି ସେ ଟିକେ ଯିବା ପାଇଁ କି।
ହଁ ହଁ ଯିବାକୁ-
ଯିବା ପାଇଁ କି ଉୁଁ ଜଗାରେ ଡୋରି ନାଗିଲେ ନିଶ୍ଚୟ ଯିବେ ଆଉ।
ତୁ ମନ ଅଛି ନିଶ୍ଚୟ ଯିବୁ ଆଉ। ଆଚଛା କହୁଥିଲି ନା ଜଗା ପାଖକୁ ଥରେ ଫାଷ୍ଟ ଟାଇମ ଯାଇଥିଲି। ଏମିତି ଭିଡରେ ଗଲି। କିନ୍ତୁ ସିଂହ ଦୁଆର ସାମ୍ନାରେ ମତେ ଯେମିତି ଠେଲିଦ ଦେଲା। କି ବାହାରକୁ ମୁଁ ଟୋଟାଲ ଦର୍ଶନ କରିପାରଲିିନି ଏଠୁ ଆସିଲି। ତାପରେ ଆଉ ଥରେ ସେକେଣ୍ଡ ଟାଇମ ଗଲି ମୁଁ ଠାକୁର! ଠାକୁରଙ୍କୁ ଅଭିମାନ ରେ ଡାକିକି କହିଲି ମୁ କହିଲି ଜଗା! ମୁଁ ତୋ ପାଖକୁ ଥରେ ଫେରିକି ଯାଇଥିଲି ଆ ଏ ଦ୍ଵିତୀୟ ଥର ହେଇଛି। ପ୍ରଭୁ ତମ ଦର୍ଶନ ଯଦି ନଦବଥରେ କ ମୁଁ ଆଉ- କେବେ ଆସିବିନି ବିଶ୍ଵାସ କରିବନି ମାନେ- ସେକେଣ୍ଡ ଟାଇମ୍ ଯେତେବେଳେ ଗଲି ପୁରା ଲୋକମାନେ ଭିତରକୁ ପୁରା ରହୁଥିଲେ ଠାକୁରଙ୍କ ପାଖକୁ ପୁରା ଭିତରକୁ ଛାଡି ଦେଇଥିଲେ ସେ। ଦେଖିବା ପାଇଁ ସମସ୍ତେ ଭିତରେ ଯାଇ ଦେସ କହଲେ ଆଶ୍ଚର୍ଯ୍ୟ କଥା। କଣ ଏଥର କହ ଭିତରକୁ ପୁରା ଲୋକ ଛାଡୁଛନ୍ତି। ଇ ଦେଖିଲି ଜଗନ୍ନାଥ ବଳଭଦ୍ର ସୁଭଦ୍ରାଙ୍କୁ ଦେଖିଦଲି ମୁଁ ଦୁଇ ଆଖୀ ଆିରେ ମାନେ ବିଶ୍ଵାସ କରିବନି ଏତେ ଖୁସି ଏତେ ଖୁସି ହେଇଗଲି। ମାନେ ଭାବି ପାରିବନି। ସେଠୁ ପୁରା ପାଖରେ ବା ଭିତରକୁ ଲୋକ ସବୁ ପୁରା ଛାଡୁଥନାଇ।
ଜଗନ୍ନାଥ ବା ଭାବର ମଣିଷ ଯେ ଭାବ ଲୋକଙ୍କଠି ଏମିତି ଭାବ ଲଗେଇବ ଯେ ଲୋକ ତାକୁ ଦେଖିକିନି ତା ଦୁଇଟୋପା ଆଖିରୁ ନୁହଁ ଗଡିଯିବା କଥା ଗଡିଯିବ।
ଗ ଗଡ଼ି ଯିବ ତ ଆପେ ଛାଆଁ ମୋଟ ଲୁହ ବୋହିଗଲା ଆଉ।
ଯେମିତି ହେଲେ ଲୁହ ଗଡ଼ିବା କଥା ଗଡିବ।
ଗଡିବ ତାପରେ ବୁଲିକି ଏଠୁ ଆନନ୍ଦ ବଜାରରେ ଅବଢା ଖାଇଲୁ। ଅଭଡା ଖାଇସାରିଲା ପରେ ସେଠୁ ଆମ ଭିତରୁ ଦି ଜଣ କଥା ହେଲେ କହିଲେ ଅଇଗା ଚାଲା ଆଉ ଟିକେ ଦର୍ଶ ନ କରିକି ଆସିବା ଆଉ ଭିଡ଼ କମିଯିବନି ମୁଁ କହିଲି ତାହେଲେ ସେମାନେ ବି ଯିବେ ମୁଁ ଟିକେ ଯାଆନ୍ତି ଆଉ ଟିକେ ଦେଖି ଆସନ୍ତି ସତକୁ ସତ ମୁଁ ଯେତେବେଳେ ତାଙ୍କ ପଛରେ ଗଲି ଗଲି। ପୁରା ଫାଙ୍କା ଆଉ ଥରେ ଭଲ ଭାବରେ ଦେଖିଲି ମୋ ମନ ମୁଗ୍ଧ ହେଇଗଲା ପୁରା।
ଜଗାକୁ ବା ଯେତେ ଥର ଦେଖିବ ସେତେ ଥର ମନ ହଉଥିବ ଦେଖିବା ପାଇଁ।
ଅଭିମାନ କରିଥିଲି ବୋଲି। ତୋ ପାଖରେ ଅଭିମାନ କରିଥିଲି ବୋଲି ମତେ ଏମିତି ଆଜି ଦର୍ଶନ ମତେ ମିଳିଲା ନା। ମୋ ଜୀବନ ଧନ୍ୟ ହେଇଗଲା। ସେଥିପାଇଁ ଜଗା ପାଖକୁ ଯେତେବେଳେ ଯିବ ମାନେ ସେ ତମକୁ କେବେ ନିରାଶ କରିବନି।
ସେ ତ କେବେ ଖାଲି ହାତରେ କାହାକୁ ଫେରେଇନି ନା।
ଫେରଇବନି ହଁ।
ଠିଆଇବନି ଯେମିତି ହେଲେ ନବ ଜଗାକୁ ଦର୍ଶନ କଲେ ମାନେ ମନ ଏତେ ଖୁସି ନ ଖାଇଥିବା ପେଟ ବି ପୁରିଲାଭଳିଆ ଲାଗିବ। ଜ ଗୋଟେ ଲୋକ ଯଦି ଉପାସରେ ରହିଥିବ। ହୁଁ।
ମୁଁ କହିଲି ପୁରୀ ଯିବ ମାନେ ଆନନ୍ଦ ବଜାରରେ କିନ୍ତୁ ଅଭଢା ଟିକେ ଖାଇବା କଥା ଖାଇବ ତାମ କାରଣ ସେ ସେ ପ୍ରସାଦ ଟିକେ ପାଇଦେଲେ ତମ ଆତ୍ମା ପବିତ୍ର ହେଇଯିବ ମାନେ ପେଟଟ ପୁରିଲା ଭଳିଆ ଲାଗିବ ଆଉ। ହଁ। ଆଜ୍ଞା ଆଉ ତାପରେ ଏମିତି ଯାଇଥିଲୁ ଆଉ ଥରେ ଯିବୁ ବୋଲି ତ ବାହାରିଛ ଆଉ।
ମୁଁ ଏଇଟା କଣ ରୋଷେଇ କରିବ ରୁଟି ଫୁଟି?
ଆଜ୍ଞା ଯୋଉ ରୁଟି ଆମର ବିଜନେସ୍ ଚାଲିଛି ସେଠୁ ରୁଟି ନେଇ ଆସୁ। ରୁଟି ଘରକୁ ଦଶ ବାର ପଟ ନାଖା ନେଇ ଆସେ ଟିକେ ଡାଲମା ହଉ କେମିତି ସନ୍ତୁଳା ହଉ ଟିକେ କରିଦିଏ ସମସ୍ତେ ଖାଆନ୍ତି ଆଉ।
ଉ ହୁଁ।
ଆଉ
ହ ମୋ ପରି ଯାଆନ୍ତୁ ଜଗନ୍ନାଥଙ୍କୁ ଦର୍ଶନ କରନ୍ତୁ ଜଗନ୍ନାଥ ଏବେ ଏମିତି ପଢ଼ିଛନ୍ତି ତାଙ୍କୁ ଦ ର୍ଶନ କର ଆଉ କରିକିନି
ଆଜ୍ଞା।
ପୁ ତ ଦେଖିବାକୁ ମାନେ ସମସ୍ତିଙ୍କର ଇଛା ନା ପୁରୀ ଜଗା ଡୋରି ନାଗିଲେ ବସି ଯିବା ଜାଗାରୁ ଉଠିକି ଆମେ ଯିବୁ ଯୋଉଦିନ ଡୋରି ଜଗାର ଯୋଉଦିନ ଡ